ହାଲୋ, ନମସ୍କାର।
ଆ ସେୟା ମ୍ୟାଡ଼ାମ୍ କଥା କହୁଥିଲି କି, ଆଉ ଆପଣ ଏବେ ଫ୍ରି ଅଛନ୍ତି ଏବେ?
ଆଜ୍ଞା ଆଜ୍ଞା ‌।
ଆଜ୍ଞା, ଏଇ ମ୍ୟାଡ଼ାମ ଯଉ କହୁଥିଲି, ଆପଣ ଆମ ଏବେ ଯଉ ଦୈନନ୍ଦିନ ଜୀବନରେ ଯେଉଁ ବେଶୀ ଆଁ ଔଷଧର ଅଭ୍ୟାସ ହେଇଗଲେଣି, ଯାହା ଟିକେ ଦେହ ଖରାପ ହଉଚି ଔଷଧ ଖାଉଚେ। ଯଦି, ଉଁ ତାକୁ ଆମେ ପ୍ରାକୃତିକ ଉପାୟରେ କିଛି କରିବା, ଯେମିତି ଆଗେ ଆଁ ଘରେ ଯାହା ଆଁ, ମୋ ରୋଷେଇ ଘରେ ଆମର ଯାହା ଯାହା ଥିଲା ଔଷଧୀୟ ଜିନିଷ ଅଁ ଯେମିତି ଅଦା, ଗୁଆ ଘିଅ, ଏମିତି ଏଇ ଉପାୟରେ ମ୍ୟାଡାମ ଭଲ ହେଇପାରିବ, ନା ମେଡିସିନ ଟା ଭଲ, ଔଷଧ ଟା ଭଲ।
ଆକୁଚୁଆଲି ଆମେ ଯେତେ ମେଡିସିନ କି ବି ଆଭଏଡ କରିବା, ଏ ଛୋଟ ଛୋଟ ମାନେ ଆମର ହଁ ଦେହ ଖରାପ ପାଇଁକା, ଆମର ଛୋଟ ଛୋଟ ରୋଗ ହେଲା, ଆମେ ସେଥିପାଇଁ ଧର ଥଣ୍ଡା କାଶ ତ, ଏଇସବୁ କି ଅଲଗା କିଛି, ଛୋଟ ଛୋଟ ଯଉଥି ପାଇଁ କି, ଆମେ ଘରୋଇ ଉପଚାର ବି କରିପାରିବା ଆମର ଆମର ହେଲା ଏ ଥଣ୍ଡା କାଶ ହେଲେ, ଆମର ଏଇ ତୁଳସୀ ପତ୍ର, ମହୁ ନହେଲେ ଆମର ଗଙ୍ଗଶିଉଳି ପତ୍ର ତା ସାଙ୍ଗରେ ମହୁ ଇଏ କରିକି ଖାଆନ୍ତି। ଏମିତି ଅଦା ଅଦା ତେଜପତ୍ର ଆଉ ମିଶ୍ରୀ ପାଣି ତାକୁ ଫୁଟେଇକିରି ସେଇଟା ବି ଖାସ ପାଇଁକା ବି ଭଲ ସେଇଟା ବି ପିଅନ୍ତି ଆଜ୍ଞା ଆଜ୍ଞା। ଏଇ ସବୁ ଯଦି ଆମେ ଘରୋଇ ଉପଚାର କରିବା ଆମକୁ ଏଇଟା ମାନେ ମେଡିସିନ ଠାରୁ ଏଇଟା ବେଟର ଇଏ ଲାଗିବ। ମୁଁ ଭାବୁଛି ଏଇଟା ବେଟର ରହିବ।
ହଁ କିନ୍ତୁ କ ଲୋକ କଣ କରୁଛନ୍ତି ମାନେ ମାନେ ଶୀଘ୍ର ଶୀଘ୍ର ତାଙ୍କର ଟିକେ ଦେହଟା ଭଲ ହେଇଯିବା ପାଇଁକା ଔଷଧ କୁ ଅଭ୍ୟସ୍ତ କରିଦଉଛନ୍ତି ଯାହା ଫଳା କି ଔଷଧ ର ଯୋଉ ରାସାୟନିକ ପଦାର୍ଥ ରହୁଛି ସେ ଗୋଟେ ଏ ରୋଗକୁ ସିନା ବନ୍ଦ କରିଦଉଛି ଜଲଦି କିନ୍ତୁ ତା ଫଳରେ ଆହୁରି ଯେମିତି ଗ୍ୟାସ୍ ହଉ କି ଗୋଡବନ୍ଧା ହଉ କି ଜର୍ଜ ହଉ ସେ ରୋଗ ଗୁରା ଆସୁଛି ମୁଁ ମତ ଭାବେ। କିନ୍ତୁ ଆମର ଯୋଉ ଆପଣ କହିଲେ ଯୋଉ ଘରୋଇ ଉପଚାର ତର ଆଜି ଟିକେ ଖଣ୍ଡିଆ ହେଲା କି ଝୁଟି ଗଲା କି କୋଉଠି ଟିକେ କାଟି ହେଇଗଲା କଣ କରୁଛନ୍ତି ସାଙ୍ଗେ ସାଙ୍ଗେ ଯାଇକି ପେନ୍ ମେଡିସିନ ଏ ଷ୍ଟୋର ଯୋଉଠି ଅଛି ଔଷଧିୟ ଔଷଧ ବେଳ ସେଠି ଯାଇକି କଣ କହୁଛନ୍ତି କୀଟନାଶକଟ ନେଇଯାଉଛନ୍ତି। ଏ ମେଡ଼ିସିନ ନେଇକି ଶୁଖିବା ପାଇଁ ଜର୍ଜ କମିବା ପାଇଁ ନା ଆମର ଘରୋଇ ଉପଚାର ତା ପାଇଁ କଣ କରିହେବ କହିଲେ।
ଘରୋଇ ଉପଚାର ଆମ ହେଲା ଆମର ଯେମତି ନର୍ମାଲ ଆମ ଏପଟେ ଏ ଧର କୋଉଠି ଖଣ୍ଡିଆ ହେଲା କଣ ହେଲା ଆମେ ସେଠି ଆମେ ଲଗଉଛେ କଣ? ଆମେ ସାଙ୍ଗେ ସାଙ୍ଗେ ଅଏଣ୍ଟେମେଣ୍ଟ କିଣି ଆଣୁଛେ ତାକୁ ଲଗେଇ ଦଉଛେ କିନ୍ତୁ ସେଇଟା ବି ନ କରିକି ଆମ ଘରୋଇ ଉପଚାର ଯଦି ଆମେ କରିପାରିବା ଆମେ ଏମିତି ଏ ଯୋଉ ଆମର ଅଛି କୋକୋନଟ୍ ଅଏଲ ଆମେ ନିଜେ ସେଇଟା ଘରେ ବନେଇକି ରଖୁଛେ ସେଇଟା ବି ପୁରା ମାନେ ଭଲ ଅଛି ସେଇଟା। ଆମର ଫନ ଜାଗା ବି କ୍ଷତ ବିକ୍ଷତ ହେଲେ ଆଜ୍ଞା। ଆମେ ଘରେ ନଡିଆକୁ ହୁଁ ଆଜ୍ଞା। ଆମେ ସେଇଟା ଘରେ ଆମେ ନଡିଆ ନଡିଆକୁ ଏମିତି ତେଲ ବାହାର କରିକି ଯଦି ସେଇଟା ବି ଆମେ ଓଉ ଦିଅ ମାନେ କୋଉଠା ଟା ମାନେ ଆମର କ୍ଷତ ବିକ୍ଷତ ହେଲା ଆମେ ସେଠି ବି ଲଗେଇ ପାରିବା। ସେଠି ବହୁତ କାମ ଦବ ମୋ ମତରେ ମାନେ ଅଏଣ୍ଟମେଣ୍ଟ ଠାରୁ ଏଇଟା ବି ବହୁତ କାମ ଦଉଛି। ଆମେ ବି ନିଜେ ଏଟା ୟୁଜ କରୁଛୁ। ଆଜ୍ଞା ଏଇଟା ଆମେ ବି ଆମେ ଏ ଆମର ବି ଏଇଟା ଘରେ ବନେଇକି ରଖୁଛୁ ଏଇଟା ବି ଭଲ କାମରେ ଆସୁଛି।
କେମିତି ବନା ହୁଏ ଟିକେ ମ୍ୟାଡ଼ାମ କହିବେ।
ଆଉ ଏଇଟା ଆମର ନଡିଆ ଟାକୁ ଆମର କୋ ମାନେ ଭାଙ୍ଗିକିରି ତାକୁ କୋରେଇ ଦେବେ ଫାଷ୍ଟ ତାକୁ କୋରେଇ ସାରିଲା ପରେ ଉ ତାକୁ ପାଣି ଗରମ ପାଣି ଟିକେ ଦେଇକି ତାକୁ ଭଲସେ ତାକୁ ଚିପୁଡ଼ି ଦେବେ ତା ଧଳା ପାଣି ଟା ବାହାରି ଗଲା ପରେ ଆମର ସେଟାକୁ ଚୁଲିରେ ବସେଇକି ଛାଣିଦେବେ ସେଇଟା। ଧଳା ପାଣି ଟା ତା ଦେହରୁ ଛାଣିଦେବେ କୋରା ଆଡ଼ା ବାହାର କରିଦେବେ। ଆଉ ତାପରେ ସେଟାକୁ ଚୁଲିରେ ବସେଇକି ଫୁଟେଇ ଫୁଟେଇ ଫୁଟେଇ ଫୁଟେଇ ସେଟାକୁ ସେଟା ଫୁ ଫୁଟି ଫୁଟି ଫୁଟି ଫୁଟି ଲାଷ୍ଟକୁୁ ସେ କୋର ତାର ଅଳ୍ପ କୋର ବାହାରି ପଡିବ। ପୁରା ଆଉ ପ୍ଲସ୍‌ ନଡିଆ ଟା ଆମର ଅଛି। ତେଲ ଟା ପୁରା ଅଲଗା ହେଇଯିବ। ପୁରା ଅଲଗା ଅଲଗା ହେଇଯିବ। ଧଳାରୁ ସେ ପୁରା ତେଲ ହେଇଯିବ ଆମର। ପୁରା ଫୁଟି ଫୁଟି ଫୁଟି ଫୁଟି ସେ ହେଇଯିବ। ଏଇଟାକୁ ଯଦି ଆମେ ବି ୟୁଜ୍‌ କରିବା ଏଇଟା ବହୁତ ଭଲ।
ହୁଁ ମୁଁ ଯୋଉ ନଡିଆ କଥା କ କହିଲେ ସେ ଯୋଉ ନଡିଆ ଟା ଆମେ ଯୋଉ ପାଣି ବାଲା ନଡିଆ। ନାଇଁ ଯୋଉ ନାଳୀ ନଡିଆ ଯୋଉ ନଡ଼ିଆରେ ପାଣି ନଥିବ।
ନା ନା ଏଇଟା ଆମର ପାଣି ନଥିବା ନଡିଆରେ କଣ କହିଲେ ସେଥିରେ ଭଲ ତେଲ ଆସିବନି ଆମର। ଆମର ଯଦି ପାଣି ଥିବ ସେଥିରେ ଅଧିକ ଚିକଣ ଅଂଶ ଥାଏ ନା ଯୋଉ ସେଥିରେ ଚିକଣ ଅଂଶ ଅଧିକ ହଁ। ହଁ ଯୋଉଥିରେ ଅଧିକ ଚିକଣ ଅଂଶ ଥିବ ସେଥିରୁ ଭଲ ତେଲ ଆମେ ପାଇପାରିବା।
ଯେତେ ନଡିଆ ହବ ସେତେ ପରିମାଣର ତେଲ ଅଧିକ ହବ ନାଇଁ।
ଆଜ୍ଞା।
ଅଧିକା ନଡ଼ିଆ ହେଲେ ବଡ଼ ନଡ଼ିଆ ହେଲେ ଯେଉଁଥିରେ ଅଧିକା ମାନେ କଣ ଥାଏ। ଉଁ ମଲେଇ ଟିକେ ବହୁତ
ଚିକଣ ଅଂଶ ଯୋଉଥିରେ ଥିବ ହଁ ସେଇଟାରେ ଆମର ତ ଭଲ ତେଲ ବାହାରିବ ସେଇଟା।
ନା ନଡ଼ିଆ ବି ଥାଏ ଆଜ୍ଞା ବଡ ବଡ ନଡିଆ ଥାଏ ଯୋଉରେ ବହୁତ ଦାନା ବାହାରେ। ଆ ଗୋଟେ ନିଦା ଲାଗୁଥିବ ହାତକୁ। ଆଉ ଯୋଉଟା ପତଳା ନଡିଆ ଟିକେ ପତଳିଆ ଥିବ ଦାନା ବେଶୀ ନଥିବ।
ଆଜ୍ଞା ଆମର ତ ପ୍ରାୟତଃ ଆମେ ହଁ ଦିପ୍ରକାର ଥାଏ କିନ୍ତୁ ପ୍ରାୟତଃ ଆମେ ଶୁଖିଲା ନଡିଆରୁ ତେଲ ମାରିବାକୁ ବେଶୀ ପସନ୍ଦ। କରୁ କାହିଁକି ନା ଆମର ଆମର ସେଇଟା କିଛି କାମରେ ଆସେନି, ଆମେ ସେଟାକୁ ମାନେ ଏମିତି ଫିଙ୍ଗିବା ଅପେକ୍ଷା ଆମେ କଣ କରୁନା ଆଉ ଫୋପାଡି ଦବା କାହିଁକି ସେଇଟାକୁ ଆମେ ତେଲ ମାରିଦବା, ତେଲ ମାରିଦେଲେ, ଆମର କିଛି ତ ମାନେ ଆମର ବାହାରି ଗଲା ନା। ତେଲ ଟା ବି ଆମର କାମରେ ଆସିଯିବ। ସେଥିପାଇଁ ଆମେ ବେଶୀ ଆମେ ଶୁଖିଲା ନଡିଆରେ ଆମେ ବନୋଉ।
ତେଣୁ ନଡ଼ିଆ ଦେଖନ୍ତୁ, ନଡ଼ିଆ ଗଛରୁ ଆମର କେତେ ଉପକାରରେ ଆସୁଛି, ନଡ଼ିଆ ବାହୁଙ୍ଗା ନଡିଆ ପିଞ୍ଛରେ ପହଁରା, ନଡିଆ ପତ୍ରକୁ ଜାଳ କରିଦୋଉଛନ୍ତି। ଆଉ ନଡ଼ିଆ କତାକୁ ଆମେ ଯୋଉ ଝୁଣା ଦିଅ କି, ଯୋଉ ଆମେ ପା ପୋଛା କର। ନାକି ମ୍ୟାଡ଼ାମ୍।
ଆଜ୍ଞା ସେଟା ଆମର କିଛି ବି ୱେଷ୍ଟ ଯାଉନି ଆମର। ନଡିଆ ଗଛର ଆମର କିଛି କିଛି ୱେଷ୍ଟ ଯାଉନି ତା ବାହାଙ୍ଗା ଟାକୁ ଆମର ମାନେ ଆମର ଖଡି ଝାଡୁ ଭାବରେ ସେଇଟା ଆମେ ବ୍ୟବହାର କରୁଛେ। ତା ଦେହରୁ ପତ୍ର ବାହାର କରିକି ତା ଯୋଉ ଶିରାଟା। ତାପରେ ତ ନଡିଆ ତ ଏମିତିରେ ବି ଆମର କାମରେ ଆସେ ସମସ୍ତେ ଜାଣିଛନ୍ତି।
ହୁଁ।
ସେଇଟା ବି ଜାଳେଣୀ ଭାବରେ ବ୍ୟବହାର କରାଯାଏ। ତାର ଯୋଉ ପତ୍ର ଗୁଡାକ ରହିଲା।
ତା ଖୋଳକୁ ବି।
ଆଜ୍ଞା ତା ଖୋଳକୁ ବି।
ଆଉ ଯୋଉ ମାନେ ଯୋଉ କତା କ କଣ କରନ୍ତି?
କତାକୁ ଆମେ ତ କିଛି ଆମେ ଆମେ ଆମ ଘରେ ଯୋଉ ଝୁଣା ଧୂପ ହେଲା, ଆମେ ଦେଇଥାଉ। ହଁ ପ୍ଲସ ହଁ ଝୁଣା ଧୂପ ଦେଇଥାଉ। କତାକୁ ବି ଆମ ଯୋଉ ନଡିଆ କତା ଯୋଉ ପା ପୋଛ ବି ବନା ହୁଏ। ଏଇ ଟାଇପ୍ ର ଆଉ।
ପା ପଛ ହୁଏ, ଯୋଉ ସୋଫା ସେଟ ଯୋଉ କରୁଛନ୍ତି ତା ଭିତରେ ବି ନଡିଆ କତା ଦେଇ ଦଉଛନ୍ତି।
ଆଜ୍ଞା, କତାରେ ବି ଆମର ଗଦିରେ ବି ଆମର କତା ପଡୁଛି, ସ୍ପ୍ରିଙ୍ଗ ଦେଇକି ସିଏବି ‌। ଗଦି ବ ବି ବନଉଛନ୍ତି, ତାକୁ ଭଲସେ ମାନେ। ଇଏ କରିକି କରୁଛନ୍ତି କିନ୍ତୁ ସେ ରା ଆସେ, କାମରେ ଆସେ ସବୁଥିରେ।
ଆଜ୍ଞା, ଆଉ ଘରୋଇ ଉପକରଣରେ ଆମେ ଯୋଉ କରୁଛେ ଆଁ ଉପଚାର କଣ ନା ଯୋଉ ଛୋଟ ଛୋଟ ଛୁଆଙ୍କୁ। ଯୋଉ ଯେତେବେଳେ ଥଣ୍ଡା କାଶ ହଉଛି। ଆମେ ଆପଣ ଯୋଉ କହିଲେ ଟିକେ ଗୁଆ ଘିଅ ଟିକେ ଅଦା ଟିକେ ତୁଳସୀ ପତ୍ ପତ୍ର ଟିକେ ତେଜପତ୍ର ଟିକେ ମିଶ୍ରି ଏମିତି ଟିକେ ଫୁଟେଇକି ତାକୁ ଉଁ। କାଢା ବନେଇକି ଦେଲେ।
ହଁ ତାକୁ ବି ପିଇଲେ ଭଲ ଆମର ବି। ହଁ ତାକୁ ବି ପିଇଲେ ଭଲ ଥଣ୍ଡା ବି ଭଲ ହେଇଯିବ ଆମର ବି ଏପଟେ ଯୋଉ ଆମର ଗଙ୍ଗଶିଉଳି ପ ତ୍ର ଅଛି ଆମେ ବି ସେଇଟା ପିଉଛୁ ଆମ ସେଇଟା ବି ପିଇଲେ ଆମର ଭଲ ହେଇଯାଏ।
ହୁଁ ଆଉ ଯୋଉ କଣ ଟା କହିଲେ ତେଜପତ୍ର ଟାକୁ ଟିକେ ବହୁତ। କାଶ କମେନି ତ କୁହନ୍ତି ଧୂଆଁ କରିବ ଟିକେ ପାଟିରେ ପୁରେଇକି।
ନାଇଁ ସେଇଟା ତ ମୁଁ ଜାଣିନି କିନ୍ତୁ ଆପଣ ଯେହେତୁ କହୁଛନ୍ତି ହେଇଥିବ ଆଉ ମୁଁ ଟ୍ରାଏ କରିବି ନିଶ୍ଚିନ୍ତ।
ଆଜ୍ଞା ଆଉ ମ୍ୟାଡ଼ାମ ଯୋଉ ଧର ଆମେ ଥଣ୍ଡା ହେଇଛି ଜୋରେ। ପାଦ ବିନ୍ଧୁଛି କି ଦର୍ଜ ହେଇଛି ଆମେ ଆମ ଏପଟେ ଘରୋଇ ଉପଚାର କଁ କରନ୍ତି ନା। ଟିକେ ଉଷୁମ ପାଣିରେ ଟିକେ ଲୁଣ ପକେଇ ଦେବେ ଗୋଟେ ଚାମଚ ଖଣ୍ଡେ। ପାଦ ବୁଡ଼େଇକି ରଖିଲେ ସେଇଟା ବି ଉପଶମ ମିଳେ ମାନେ ଦ ଦରଜ ହବନି ପାଦ ଫୁଲିବନି ବେଶୀ। ଆଉ ଥଣ୍ଡା ବେଶୀ ହେଇଗଲା ପରେ ଆଉ ଯଦି ଆପଣ।
ହଁ।
ଆଉ ଯଦି ପାଟି ଭିତର ନାଲି କି ଦରଜ ହଉଛି। ଜଣ ଜଣଙ୍କ ର ଥଣ୍ଡା ହେଲେ ପାଟି ଭିତରେ ବହୁତୁ। ସର ସିନା ର ଛୋଟ ଛୋଟ ଧଳା ଧଳା ହେଇ ଯାଏନି।
ଆଜ୍ଞା ଆଜ୍ଞା।
ତା ପାଇଁ ବି କହନ୍ତି ଲୁଣ ପାଣି ଗା ମାନେ ଗଳ ଭଳ କରିବା ପାଇଁ।
ସେଇ ଟାଇପ୍ ର ଥଣ୍ଡା ପାଇଁ ଥଣ୍ଡାରୁ ନା ନାଇଁ।
ଆଜ୍ଞା।
ଥଣ୍ଡା ର ଯୋଉଟା ହୁଏ ଆମର ସେଇଟା ତ ଆମେ। ଏ ଲୁଣ ପାଣି ଟାକୁ ଆମେ ଯୋଉ ଇଏ କଲେ। କୁଳି କଲେ ଆମର ସେଇଟା ଭଲ ହୋଇଯିବ।
ହୁଁ ହୁଁ।
ଆଉ ଧର ଯଦି ପାଟିରେ କିଛି ବାହାରିଲା ଆମର ସଳିସିମା ହେରିକା ହେଲା। କି ଧର ଆଉ କିଛି ବି ପାଟିରେ କିଛି ବାହାରିଲା ତ ଆମର ସେ। ସେଥିପାଇଁ ଆମର ଅଛି ଯୋଉ ଆମର ଗୁଆ ଘିଅ ଥାଏ ସେଇଟାକୁ ବି ପାଟି ରେ ଲଗେଇଲେ ସେଇଟା ବି ଭଲ ହେଇଯିବ।
ଆଜ୍ଞା ମ୍ୟାଡାମ ଗୁଆ ଘିଅକୁ ଟିକେ ଉଷୁମ କରିଦେଲେ ଏଇ ଯୋଉ ଆପଣଙ୍କ ଜରଷ ଥଣ୍ଡା ହେଇଛି କି ଓଠ ଫାଟିଛି କି ନାଲି ପଡିଛି କି କଣ।
ଆଜ୍ଞା।
ଆଉ ପେଟ ଗରମ ରୁ ହଉ କି ଥଣ୍ଡା ରୁ ହଉ। ଯଦି ହେଇଛି ଗୁଆଘିଅ ଯଦି ଟିକେ ଉଷୁମୁ କରି ମାରି ଦବା ସେଇଟା ଭଲ ହେଇଯିବ ନାଇଁ କି।
ସେଗୁଡା ତ ଅଛି ଆମର ଗୁଆଘିଅ ଟା ବି ଆମର ବହୁତ କାମ ରେ ଆସେ।
ପୁଣି ଏବେ ଯୋଉ ଘରେ ଘରେ ଗ୍ୟାସ୍ ହଉଛି ଗ୍ୟାସ୍ ପାଇଁକା। ଇନୋ ହଉ ପିଉଛନ୍ତି ଓମି ଟ୍ୟାାବ୍ଲେଟ୍ ରେଣ୍ଟିନ୍ ଏଗୁଡ଼ା ସବୁ। ଲୋକମାନେ କଣ ଜଣାଶୁଣା ହେଇଗଲେଣି। ଏହାକୁ ବ୍ୟବହାର କରିଦେଉଛି, ତା ପ୍ରତିବଦଳରେ ଆମେ ଘରୋଇ ଉପଚାର କଣ କରିପାରିବା କହିଲେ? ଗ୍ୟାସ୍
ଗ୍ୟାସ ପାଇଁ ଆମେ ଆମର ହେଲା ଧର ଆମେ ଯୋଉ ଆମର ଶୁଣ୍ଠି ଅଛି ସେଇଟାକୁ ବି ଆମେ ଗୁଣ୍ଡ କରିକି ଆମେ ତାକୁ ବି ଲୁଣ ସହିତ ଆମେ ଗରମ ପାଣିରେ ଫୁଟେଇକି ଖାଇପାରିବା।
ଆପଣ ଆମ ଏପଟରେ କଣ କରନ୍ତୁ କହିଲେ ମ୍ୟାଡ଼ାମ?
ଆହୁରିି ବେଲପତ୍ର ହଁ ବେଲପତ୍ର ସେ ତା ସାଙ୍ଗରେ ଗୋଲମର୍ଚ ତାକୁ ଗ୍ରାଇଣ୍ଡିଙ୍ଗ କରିକି ମାନେ ନହେଲେ ବି ଶିଳରେ ବାଟଣା କରିକି କି ତାକୁ ବି ପିଇ ପାରିବା, ସେଟା ବି ମାନେ ଯଦି କଣ୍ଟିନ୍ୟୁ ହଁ ସେଠି ସକାଳୁ ଖାଲି ପେଟ ଯଦି କଣ୍ଟିନ୍ୟୁ କରିବେ ଆପଣଙ୍କର ଅଳ୍ପ ଦିନରେ ଭଲ ହେଇଯିବ ଗ୍ୟାସ୍ ପ୍ରୋବ୍ଲେମ ଟା, ମୁଁ ବି ନିଜେ ୟୁଜ୍ କରିଛି ବେଲପତ୍ର।
ଆଜ୍ଞା ଆମର ଏଠି ଗୋଟେ ଖୁଡି ହେବେ ତାଙ୍କର ପେଟ ପ୍ରୋବ୍ଲେମ ହୁଏ ଖାଲି ଆମ୍ବଳି ହାକୁଡ଼ି ଦେବ ସନ୍ଧ୍ୟା ହେଲେ କିଛି ଖାଇବେନି। ସିଏ କଣ କରନ୍ତି ଯୋଉ ବେଲ ଗଛର ବେଲ ତାକୁ ଆଣନ୍ତି ସିଝେଇକି ସିଝେଇ ଦେବେ ତାପରେ ତା ଭିତର ରସକୁ ବାହାର କରିଦେବେ ମଞ୍ଜିିକି ଅଲଗା କରିକି ତାକୁ ଗ୍ରାଇଣ୍ଡିଙ୍ଗ କରିକି ପିଇ ଦିଅନ୍ତି। ସିଏ କୁହନ୍ତି ତାକୁ ପିଲା ପରେ ପେଟ ମାନେ ଝାଡ଼ା ପୁରା ସଫା ହଉଛି। ଆଉ ତାଙ୍କ ପେଟ କିଛି ଛାତି ଯେମିତି ଖୁଞ୍ଚି ଖୁଞ୍ଚି ହଏ କି ଜର୍ଜ ହୁଏ କି ପେଟ ଜର୍ଜ ହୁଏ କିଛି ହୁଏନି। ମାନେ ବେଲ ଗଛର ଏତେ ଔଷଧୀୟ ଗୁଣ ଅଛି ନା କି?
ବେଲ ଗଛରେ ବି ବହୁତ ଔଷଧ ଗୁଣ ଅଛି। ଆମର ବେଲ ଟା ବି ଆମର ଦେହ ପାଇଁକା ବି ଭଲ ବେଲ ଟା ବି ପଣା କରିକି ଆମେ ବି ପିଇ ପାରିବା।
ମ ଆମ ଘର ଚାରିପାଖରେ ଯୋଉ ଯୋଉ ଗଛ ଅଛି ଯେମିତି ବେଲଗଛ ପେଟ ରୋଗ ପାଇଁ ତୁଳସୀ ଗଛ ଏଇ ଯୋଉ କାଶ ଥଣ୍ଡା ପାଇଁ ଆଉ ନିମ ଗଛ ଚର୍ମ ରୋଗ ପାଇଁ ଧର ଆପଣଙ୍କର କାଛୁ କୁଣ୍ଡିଆ କି ଘରେ କିଛି ଗୋଟେ ଚର୍ମର ଇନଫେକ୍ସନ୍ ହେଇଗଲା ଆପଣ ନିମପତ୍ର ଫୁଟେଇକି ତାକୁ ସେ ଜାଗାରେ ଲଗେଇ ପାରିବେ। ଆଉ ଘି କୁଆଁରୀ ବି ଧର ଆପଣଙ୍କର ଫୋଟକା ହେଇଗଲା ଘି କୁଆରୀ ବି ଯଦି ରଖିଥିବେ ତାକୁ ବି ତା ସେ ଜାଗାରେ ଦି ତିନିଥର ଲପ ଦେଲେ ସେଇଟା ବି କମିଯାଏ ନା କି ମ୍ୟାଡ଼ାମ। ଆଉ ଯୋଉ ଗଙ୍ଗ ଶିଉଳି ଗଛ କହିଲେ।
ଆଜ୍ଞା।
ଆଜ୍ଞା ମ୍ୟାଡ଼ାମ୍ ମ୍ୟାଡ଼ାମ୍ ଆପଣଙ୍କ ସହିତ କଥା ହ ବହୁତ ଭଲଲାଗିଲା।
ଆଜ୍ଞା ମତେ ବି ବହୁତ ଭଲ ଲାଗିଲା।
ହଉ ରଖୁଛିି ଆଜ୍ଞା ଆଜ୍ଞା।